ହ୍ୟାଲୋ?
ହ୍ୟାଲୋ?
ଆଜ୍ଞା।
ଜୟ ଜଗନ୍ନାଥ।
ହୁଁ ଜଗନ୍ନାଥ। ଜଗନ୍ନାଥ।
ହୁଁଉଁ ନା।
କଣ କରୁଚନ୍ତି ଆଜ୍ଞା।
ବର୍ଷା ପାଗ ଘରୁ ବାହାରି ହଉନି କଣ କରିବା। ବସି ବସିଛନ୍ତି ଆଉ ବୁଲୁଛନ୍ତି ଆଉ।
ବୁଲୁଚନ୍ତି ଆଉ।
ଆଉ କଣ କ। ଖବର କଣ ସାଙ୍ଗ ଏମିତି ଆଉ।
ବର୍ଷା ପାଗ ଟା ଆଉ।
ଜିପ୍ ଜିପ୍ ଜିପ୍ ଜିପ୍ ବର୍ଷା ପଡ଼େ ଏ ବର୍ଷା ପଡ଼େ। ପିଲା ଦିନ କଥା ବାରି ମନେ ପଡେ। ହ୍ୟାଲୋ? ହାଲୋ। ମୋ ଭଏସ ଆସୁଚି?
ଆଜ୍ଞା ଆଜ୍ଞା।
କୁହନ୍ତୁ ଆପଣ ବୋଧେ ଚା ପିଇବାରେ ବ୍ୟସ୍ତ ଅଛନ୍ତି?
ଚାହା ମୁଁ କେତେବେଳୁ ଦିଥର ପିଇ ସା।
ଆଛା ତମକୁ ଘଡାଘଡିରେ ଆବାଜ ଟା ନିଶ୍ଚିନ୍ତ ବାଜୁଥିବ ତ କାନରେ।
ହୁଁ କାନରେ ହଁ ବାଜୁଚି।
କଣ କରିବା ଏଇ ତ ଆମର ସଂସାର। ବିଜୁଳି ଘଡଘଡିର ଆବାଜ୍ ବର୍ଷାର ଛିଟା।
ଆଉ ଆଜି ତ ବର୍ଷା ବହୁତ ଜୋର ହେଇଚି। ଚିକ୍ ମିକ୍ ବିଜୁଳି ଆକାଶରେ ଚମକୁଚି। ଲାଗୁଚି ପୁଣି ଥରେ ବର୍ଷା ହବ ରାତିକି ଆଜି। ହେଲେ ଭଲ ଦୁନିଆ
ହୁଁ ତମର ଦେହ ଠିକ ଅଛି ତ?
ଦେହ ଠିକ ଅଛି କିନ୍ତୁ ଆଗକୁ କଣ ହବ କହି ହବନି ଏ ବର୍ଷା ପାଇଁ। ଥଣ୍ଡା ହେଇଥିଲା ଆଉ ଥରେ ବି ହେଇଯାଇପାରେ।
ତାହେଲେ ଆଗୁଆ ମେଡିସିନ ଖାଇଦିଅ କିଛି ଅସୁବିଧା ନାହିଁ।
ଏମିତି ବି କରିବାକୁ ପଡିବ କି ଆଗୁଆ ମେଡିସିନ ଖାଇବାକୁ ପଡିବ।
କୌଣସି ବିପଦ ଆସିବା। ଆଗରୁ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ। ଦୟାକରି ଆପଣଙ୍କର ଯାହା ଉଁ ଦେହ ନ ଖରାପ ହେବା ପାଇଁ ମେଡିସିନ ଅଛି ଦୟାକରି ତାକୁ ସେବନ କରନ୍ତୁ।
ଆଉ ଆମର ଗୋଟେ ଚୁଇଁ ଝିଅଟେ ଅଛି ତମେ ତାକୁ ନବ କି।
ହଁ ତାକୁ ମତେ ଦେଇ ଦେଇଥିଲେ ମୁଁ ନେଇ ଆସିଥାନ୍ତି ମନା କରୁନଥିଲି ମୁଁ ଏବେ ବି କହିବ ଯଦି ନେଇ ଆସିବି।
ହଁ ତାକୁ ନେଇଯାଆନ୍ତୁ ଆମର। ସେ ରହିଲେ କଣ କି ତା କିଛି ନାହିଁ। କିନ୍ତୁ ସିଏ ଟିକେ ଚୁଙ୍ଗୁ ଚୁଙ୍ଗୁ ହଉଚି। ଆଉ ଘର ବାରଣ୍ଡା ସାରା ଖାଲି ବୁଲୁଚି ଚକ୍ରୀ ଚକ୍। ଚକିରି ଭଳିଆ ବୁଲି ଆସୁଛି ତାକୁ ତ ଯାହା କହିଲେ ମତେ ସିଏ ଡାକୁଚି ନା ଧରିକି ଏକରେ ତାପରେ ମତେ ଯୁଆଡେ ଗଲା ବେଳକୁ ଯଦି
ତମେ ଗୋଟେ ଷ୍ଟେବୁଲ ରୁ ଗୋଟେ ଜାଗାରେ ଟିକେ ଷ୍ଟେବୁଲ ରୁହ। ତୁମର ବର୍ଷା ପାଇଁ ଟିକେ ଏଇଆ ହୋଉଛି ହଁ। ବୁଝିଲି ବୁଝିଲି ଶେଷ ହଁ।
ବର୍ଷା ପାଇଁ ଟିକେ ପାଗ ଟା ନରମ ଅଛି ନା।
ଆଜ୍ଞା ହଁ।
ଆଉ ଗୋଟେ କଥା ଆମ ଝିଅ।
କଣ କହିଲେ?
ଖାଇଥିଲି ଖାଇବା ସେମିତି କିଛି ନାହିଁ। ଦୀପରେ ତ ଭଲ ଖାଇବାଟେ ହେଇଥିଲା।
ଆଚ୍ଛା।
ଆଉ ସେଥିପାଇଁ ଏଇ ସନ୍ଧ୍ୟା ସମୟରେ ଚା ଟିକେ ପିଇଥିଲି। ଖାଇବାକୁ ଭାବୁଥିଲି ଖାଇବାକୁ ସେମିତି କିଛି ହେଇନି ଯଦି ହବ ଖାଇପାରେ। ରାତିକି ଦେଖିବା ଖାଇବା।
ଆଛା କଣ କଣ ଖାଇବେ କଣ କଣ ଖାଇଥିଲେ?
ଖାଇବାକୁ ପଡିବ ଆଳୁ କଷା ଟିକେ ଆଉ ରୁଟି ଖାଇବି। ଆଉ ଆଉ ତ ସେମତି କିଛି ଆଉ ସେମିତି କିଛି ଖାଇବାର ନାହିଁ। ଆଉ କାଲି ସେଇ ମାଛ ଫଛ ଆସିବ କି ଚିକେନ ଆସିବ କିଛି ତ ଗୋଟେ ଆସ ଆସିବ ଖାଇବାକୁ ପଡିବ ଖାଇଲେ ଜା ଜଣା ପଡିବ ଆଉ।
ଆମର ତ ସୋଲା ଡାଲି ର ତରକାରୀ ହେଇଛି ଆଉ ରୁଟି ହବ ମା କରୁଛନ୍ତି।
ମା କରୁଛନ୍ତି ଆ ଆପଣ ତ ଏବେ ଘରକୁ ଆସିଛନ୍ତି ଆ ଭଲ ଭଲ ଖାଦ୍ୟ ଦ ପାନ ଗ୍ରହଣ କରୁଥିବେ।
କଣ ଭଲ ଭଲ ଖାଦ୍ୟ ଆଉ କାଲି ତ କାଲି ପର୍ଯ୍ୟନ୍ତ ତ ଆଉ କାଲି ତ ଆମେ ଯିବା ହେରି ଆଉ।
କାଇହିଁ ସୋମବାର ଯିବନି କି?
ସୋମବାରେ ତ ଆମର ଡିଉଟି ଟାଇମ ମର୍ଣିଂ ରହିବ ନା।
ହୁଁ ଆପଣଙ୍କର କଣ ମଣିଙ୍ଗ?
ଆପଣଙ୍କର ମର୍ଣ୍ଣିଂ ହବନେଇ କି?
ଦୁଇ ସପ୍ତାହ ହେଇନି।
ହଁ ଦୁଇ ସପ୍ତାହ ହେଇଗଲାଣି ନା।
ନାଇଁ ହେଇନି ଆଜ୍ଞା ଆପଣ ଜାଣିପାରୁନାହାନ୍ତି ବୋଧେ।
ହଁ ଆମୁକୁ ତ ମେସେଜ ଆସିଛି।
ଆଁ ତ ଆମକୁ ତ ସେମିତି କିଛି ଇନଫର୍ମେସନ ନାହିଁ। ମର୍ଣିଂ ହବା ପାଇଁ।
ହୁଁ କାରଣ ମୁଁ ଦୁଇ ଦିନ ମୁଁ ଆଫଟରନୁନ ହିଁ କରିଥିଲି ଏଇ ଦୁଇ ଦିନ ଯୋଉ ଅଲଗା ଆମର ସୁପରଭାଇଜିଂ ଚେଞ୍ଜ ହେଲେ।
ହୁଁ।
ଲିଡ୍ ଲିଡ୍ ଚେଞ୍ଜ ହେଲା ମୁଁ ଦୁଇ ଦିନ କରିଛି ମର୍ଣିଂ ଆଫ୍ଟରନୁନ ନା।
ହଁ ଚେଞ୍ଜ ହେଲା ପରେ ମୁଁ ବି ଅଲରେଡି ତିନି ଦିନ ମୁ କରିଛି ଆଫଟରନୁନ ତାପରେ ତ କିଛି ନାହିଁ ଏଇ ଉଁ ସୋମବାର ବୋଧେ ମତେ ଲାଗୁଛି ଆଫଟରନୁନ ହବ ବୋଲି ତ। ଦେଖା
ହଁ ଏଇ ଆମ ଲେଟ ତ ସେ ମର୍ଣିଂ କହୁଛନ୍ତି।
ହୁଁ।
ହଁ।
ହଁ ମୁଁ ସେ କଥା ଭାବୁଛି କଣ କରିବା କଣ ନାହିଁ। ହଉ ଦେଖିବା ସେଇଆ ଦେଖିକି କରିବା ବୁଲି ଭାଗୁଛି।
ଆଛା।
ଦେଖାଯାଉ ଆଉ ଆପଣଙ୍କର ସେମିତି କିଛି ସେମିତି କିଛି ଯୋଜନା ଅଛି।
ହୁଁ କୋଉ ଯୋଜନା କହିଲେ ବୁଝିପାରିଲିନି।
ଆଉ ସୋମବାର ଯଦି ସକାଳୁ ଯିବେ ଗୋଟେ କାମ କରନ୍ତୁ। କାଲି ଆସନ୍ତୁ ଆମ ଆଡେ ଆସିକି ଆସନ୍ତୁ ବୁଲାବୁଲି କରିକି ଯିବେ।
ବୁଲାବୁଲି କରିବି କଣ ବର୍ଷା ପାଗ ଖରାପ ହେଇଯାଇଛି ପାଗ ଆଉ କୁଆଡେ ତ ଯାଇହବନି। ଉଁ ଯିବା ପାଇଁ ତ ମତେ ଅସୁବିଧା ହେଇପାରେ କଣ ଇଆଡେ। ହୁଁ କଣ କରିବି ତ ଭାବୁଛି ଆଜି ଯୋଉ ଭଳିଆ ବର୍ଷା ହଉଛି କାଲି କଣ ହବ। ଜଣା ନାହିଁ।
ଆଜ୍ଞା।
ହୁଁ ହୁଁ
ମୁଁ ବି ଜାଣିନି କଣ ପାଗ ଟା ଏତେ ଖରାପ ହେଇଗଲା।
ହୁଁ
ପାଗ ଟା ବହୁତ ଖରାପ ହେଇ ହ ଦେଖାଯାଉ ଭଗବାନଙ୍କ ଦୟା କୃପା। ଯାହାହବ। ଆଉ ଆପଣଙ୍କ ସାଙ୍ଗ ଆପଣଙ୍କୁ କଲ କରିଥିଲେ।
ହଁ ମୁଁ କଲ୍ କରିଥିଲି ଦିପହରେ ସେ ଆଉ କଲ କର
ଓ ସେ ବହୁତ ଭଲ ମଣିଷଟିଏ।
କାଇଁ ତମର କିଛି ପ୍ରୋବ୍ଲେମ
ସିଏ ମୋ ବିଷୟରେ କିଛି କହୁଥିଲେ।
ନାଇଁ ମତେ କିଛି କହିନାହାନ୍ତି।
ହଁ ସେ ବହୁତ ଭଲ ମଣିଷଟିଏ ତାଙ୍କର କଥାବା ତା ବ୍ୟବହାର ମୁଁ ବହୁତ ଖୁସି ଅବଶ୍ୟ। ସବୁ କଥା ଉଁ ତାଙ୍କର ସତ ନଥାଏ ମି ମିଛରେ ବି ମିଛ ଅଛି ତାଙ୍କର ଅନେକ ମିଛ ଭିତରେ ସତ କିଛି ଅଛି। ଆଉ ଅନେକ ସତ ଭିତରେ ତାଙ୍କର ବହୁତ କିଛି ମିଛ ଅଛି। ତଥାପି ମୁଁ ତାଙ୍କ କଥାକୁ ସମର୍ଥ ଉଥନ କରୁଅଛି ଅବଶ୍ୟ ଖରାପ ହେଇପାରନ୍ତି। କିନ୍ତୁ ମୁଁ ତାକୁ ଭଲ କହିବାକୁ ବାଧ୍
ଓ ଓପମ୍ ଟ୍ରାଙ୍କ କଥା କୁହନ୍ତି ସେମାନେ ସବୁ ଭଲ ହେଇଥାନ୍ତି ସେମାନେ ଯେତେ ଯାହାବି କହିଲେ ବି ମିଛ କହିଲେ ବି ସତ କହିଲେ ବି ଭଲ ଲାଗେ। ନାଇ କଥା ଏଡା ସବୁ ଭଲ ମୋତେ ବି ଭଲ ବହୁତ ଭଲ ଲାଗେ।
ହଁ ଆକ୍ଚୁଆଲି ସେ ପବନ ଏରିଆ ରୁ ଯାଇଛି ତ ସେଥିପାଇଁ। ତା କଥା ଗୁଡା ଏମିତି।
ନା ଅକ୍ସିଜେନ ମିଳିବ ଆମକୁ।
ସିଏ
ତମକୁ ବର୍ଷା ତମକୁ ତମକୁ ବର୍ଷ ରେ କଣ କରିବାକୁ ଭଲ ଲାଗେ? ତମକୁ ବର୍ଷାରେ କଣ କରିବାକୁ ଭଲ ଲାଗେ?
ବର୍ଷାରେ ଯୋଉ ବର୍ଷା ପକଉଥିବ ତା ଯାଇକି ବର୍ଷା ଯେତେବେଳେ ପକୋଉଥିବ ବାହାରକୁ ଯାଇକି ସେ ପାଣିରେ ଚବର ଚବର ହବାକୁ ମତେ ଭଲ ଲାଗେ।
ଡାଙ୍ଗୀ ବସେଇଆକୁ
ହଁ ବହୁତ ଭଲ ଲାଗେ ଡଙ୍ଗୀ ତ ଆମେ ଛୋଟ ବେଳେ ବହୁତ ଭସେଇଛୁ। ଏବେ ବି ବହୁତ ଇଚ୍ଛା ଡଙ୍ଗୀ ଭସେଇବା କୁ।
ବର୍ଷାର ବର୍ଷା ଦିନ ତ ହବ ବର୍ଷା ଦିନର ସ୍ୱ ଉପକାରିତା ଅପକାରିତା ଜାଣିଚ ନା?
ହଁ ଜାଣିଚି କିଛି ପଏଣ୍ଟ ମୁଁ ଜାଣିଚି ଆଉ କିଛି କଣ ତମେ କହିବ ବର୍ଷା ଏମିତି ଏକ ରିତୁ ଯୋଉ ଋତୁରେ ଆମକୁ ନା ଶୀ ଶୀତର ବେଶୀ ଶୀତ ଲାଗେ ନା ବେଶୀ ଗର କମ୍ ଲାଗେ। ଆଉ ନିଦ ଭଲ ହୁଏ ପ୍ରଥମ କଥା। ଆଉ ତାପରେ ବି ଆ ଗରମ ଗରମ ଖାଦ୍ୟ ଖାଇଆକୁ ବହୁତ ବଢିଆ ଲାଗେ ଟେଷ୍ଟି ଲାଗେ। ଆଉ ବର୍ଷା ପାଗରେ ଚିକେନ୍‌ ସହିତ ବାସୁମତୀ ଚାଉଳର ଭାତ ଆଉ ବାସୁମତୀ ଚାଉଳ କରରେ ଉଁ ଥିବା ଆମର କିଛି ଲଙ୍କା ଧଣିଆ ପତ୍ର ଗୋଲ୍‌ ଗୋଲ୍‌ କଟା ଯାଇଥିବା ପିଆଜ ତାକୁ ଚକୁଡିକି ଆଉ ଭୁ ବାସୁମତୀ ଚାଉଳରେ ଚିକେନ୍‌ର ଝୋଳକୁ ଗୋଳନ କରି ଖାଇବାକୁ ବହୁତୁ ଭଲ ଲାଗେ।
ସେଇଥିରୁ ଯଦି ଦିଅନ୍ତ ମତେ କିଛି ତାହେଲେ କିପରି ହୁଅନ୍ତା କୁଅତ।
ବହୁତ ଭଲ ହୁଅନ୍ତା ମୁଁ ତ ଅଲରେଡି ଭାବିକି ମୁଁ ଖାଇସାଇଲିଣି।
ହଁ ହୋଉ ତମେ ଏମିତି ଏକ୍ସପେକ୍ଟ କରିଦେଇଛ ମୁଁ ଭାବିଚି ଯେ ଖାଇଲଣି କିନ୍ତୁ ଖାଇସାରିଲା ପରେ ତମେ ଦିଅନି ତମେ କଣ କର ମତେ ଗୋଟେ ଫଟୋ ସେଣ୍ଡ କରିଦିଅ ହେଲା।
ହଁ ସେଇଟା ତ ଆମର କର୍ତ୍ତବ୍ୟ ନା। ପେଟକୁ ନ କାଟିବା ପାଇଁ ସେଇଟା ତ କରିବାକୁ ପଡିବ ନା।
ଏ ତମପେଟ ଆମେ ଡେଇଁ ଯାଇଥିବୁ ତମପେଟ ସେତି ଆମେ ଏଠି ତମେ ଗୋଟେ କାମ କର ତମେ ଟିକେ ମତେ ଆସିକି ରିଅଲ୍ ରେ କୋଉଦିନ ରୋଷେଇ କରିକି ଦବ?
ଠିକ୍ ନ ଏଇ ରାତି ଠିକ୍ ଏଇ ସମୟରେ ଗୋଟେ ଘଟଣା ଘଟିଥିଲା। କିନ୍ ସ୍କିନ୍ ବାଲା କୁକୁଡାକୁ ନେଇ ତାକୁ ରୋଷେଇ କରି ଆମେ ଗୋଟେ ପ୍ରସ୍ତୁତ କରିଥିଲୁ ନୂଆ ଏକ ଆଇ ଟିମ୍ ଯାହାର ନାଁ ଚିକେନ୍‌ ଝୋଳ। ତା ସହିତ କିଛି ଖାଦ୍ୟ ଆମେ ଏମତି ବି ଖାଇଥିଲୁ ଯୋଉଟା କି ଆମେ ଉଁ ହେଇ ଭାତ।
ହଁ।
ଆଉ ହାତ ଫାତ ଉଁ ଯୋଉ ଖାଇଥିଲୁ ବହୁତ ଭଲ ଲାଗିଥିଲା। ସେଇ ଖାଦ୍ୟ ଏବେ ଆଉ ମିଳୁନାହିଁ ଆଉ ସେ ବ୍ୟାଗ୍ ଜା ବି ଆଉ ନାହିଁ ଏଠି ଯୋଉ ଜାଗାଟାକୁ ଆମେ ବହୁତୁ ମନେ ପକୋଉଚୁ।
ହଁ ଆପଣ ଯଦି ଛାହିଁବେ ସେ ଜାଗାରେ ଖାଦ୍ୟ ଫୁଣି ଆପଣଙ୍କୁ ମିଳିବ ଯେ।
ଯଦି ଆପଣ ଦୟାକରି ସେଇ ବାଟେ ଆସନ୍ତି ଦୟାକରି ମୋ ପାଇଁ